ଆଲୋ।
ହଁ, କଣ କରି ଚ଼ନ୍ତି?
ମୁଁ ଅବିକା ଜଷ୍ଟ କାମ ସାରିକି ଖାଇ ସାରିକି ଆସିଲି ଶୋଇବା ପାଇଁ ଆଉ। ଆପଣ କଣ କରୁଚନ୍ତି?
ହଁ ଆମେ ବି ଏବେ ଖାଇକିନି ଏବେ ଶୋଇବାକୁ ଯାଉଥିଲୁ ବସିଥିଲୁ ଏବେ ଆଉ।
ଅହ କଣ ଖାଇବା ହେଇଚି ଆଜି?
ଖାଇଥିଲି ଆଜି ସୁଜି କୁ ଚୁଡା-ଚୁଡ଼ା।
ଓହୋ, ରାତିରେ ଭାତ କି ରୁଟି ଖାଉନାହାନ୍ତି କି?
ନା-ନା ଭାତ ଦି ଟାଇମ୍ ଖାଇଲେ ତିନି ଟାଇମ୍ ଆଉ ଇଚ୍ଛା ହୁଏନି ଭାତ ଖାଇବାକୁ।
ଏ-ହେ-ହେ ଆଚ୍ଛା-ଆଚ୍ଛା।
ଆପଣଙ୍କର କଣ ଖାଇଚନ୍ତି କଣ କରୁଥିଲେ କଣ ଖାଇଲେ?
ଆ ଆମର ହେଇଚି ଆଜି ଚିକେନ୍ ହେଇଚି ଭାତ ଆଉ ସାଲାଡ ହେଇଚି ପାମ୍ପଡ଼, ଏମ୍ତି ଆଉ-ଆଉ ଯୋଉମାନେ ରୁଟି ଖାଇବା କଥା ରୁଟି ସେମାନଙ୍କ ପାଇଁ ହେଇଚି।
ଆଜ୍ଞା।
ସମସ୍ତଙ୍କର ଅଲଗା-ଅଲଗା ମାନେ ଚଏସ୍ ନା ସେ ସେଥିପାଇଁ ଅଲଗା-ଅଲଗା ସବୁ କରାହେଇଚି ଆଉ।
ଆଜ୍ଞା, ଆଉ ଦେହ ଭଲ ଅଛି?
ନାଁ ଟିକେ ଏଇ ବର୍ଷା ପାଗକୁ ଦେହ ଟିକେ ଖରାପ ହେଇଯାଇଚି।
ଆଜ୍ଞା, ଆଉ ହୁଁ, ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି, ଆପଣଙ୍କ ଘରେ କିଏ-କିଏ ଅଛନ୍ତି?
ଆମ ଘରେ ମା, ଦାଦା, ଖୁଡି, ଭାଇ, ଭଉଣୀ ଏମ୍ତି ଆମେ ସମସ୍ତେ ଅଛୁ ଆଉ।
ଆଚ୍ଛା, ମତଲବ୍ ବାହାଘର ହେଇନି?
ହେ ନାଇଁ, ଆପଣଙ୍କର?
ପାଠ ପଢୁଛନ୍ତି, ମୋର ବାହା
ନାଁ-ନାଁ ଆମର ଉଁ ପାଠପଢା ସରି ଯାଇଛି, ଘରେ ଅଛି ଏମ୍ତି।
ଓହୋ, ମୋର ବାହାଘର ସରିଲାଣି ମୋର ଛୋଟ ଝିଅଟେ ଦେଢ ବର୍ଷର ଝିଅଟେ।
ଆଜ୍ଞା।
ହୁଁ।
ଭଲ ବି ଖନେଇ-ଖନେଇ ଛୋଟେଇ-ଛୋଟେଇ କଥା କହୁଥିବ ଏବେ ଆପଣଙ୍କର ଝିଅ ଆଉ।
ହଁ, ବହୁତ୍ ଦୁସ୍ ଟ କଥା ତ ବହୁତ୍ ମାନେ ଗେହ୍ଲେଇ କି କହୁଚି, ଇଆଡୁ ଆସିବ ମାମା ସିଆଡୁ ଆସିବ ମାମା ସେ କଣ କହୁଚି ସେଟା ବି ବୁଝା ପଡେନି।
ସେଇାଟାରେ ବଢିଆ ଲାଗେ ଶୁଣିବା ପାଇଁ, କେନ୍ତି
ଆଉ ତାର ଗୋଟେ-ଗୋଟେ ୱାର୍ଡ ଦିଟା ମାନେ ଯେମିତି ଆମର ଠେକୁଆକୁ କହିବ ଠେଟୁଆ ନହେଲେ ଛତୁଆ ଛ ତୁଆ ଆଉ ଠେଟୁଆ ଦିଟାଙ୍କ ତାର ସେମ୍ ହଉଚି।
ହଁ, ଛୋଟ ଛୁଆ ନା ପାଟି ବି ନୁଆ ନା ବଢିଆ ଲାଗେ ଶୁଣିବା ପାଇଁ। କନ୍ ଖନେଇ-ଖନେଇ କହୁଥିବେ।
ଏମ୍ତି ଟାଇମ୍ ପାସ୍ ହେଇଯାଉଛି ତା ଲାଗି ଆଉ।
ହଁ, ଆଉ ଆପଣ କେବେ ଯିବେ ରଥ ଦେଖିବା ପାଇଁ, ନା ଯିବେନି ବର୍ଷ?
ରଥ ଆମର ଏଠି ହଉଚି, ମାନେ ଆମ ଶାଶୁଘର ଘର ଚାରି ପାଞ୍ଚଟା ଘର ଛାଡିକି ଜଗନ୍ନାଥ ମନ୍ଦିର, ତ ଏଠି ରଥ ଯାତ୍ରା ହଉଚି।
ଆଜ୍ଞା, ହଁ ସେଇଠି ଯାଇଁ ଆସେ ଠାକୁର ବି ଯୋଉଠି ଠା କୁର ତ ଆଉ।
ହଁ, ତାପରେ ଆଉ ଗୋଟେ ଜିନିଷ ମାନେ ପୁରୀକୁୁ ଗଲେ ବି ଆମେ ତ ରଥ ବି ଟାଣି ପାରିବାନି ଏତେ ଭିଡ ଯେ। ତ ସେଥିପାଇଁ ଆମର ଏଠି ତ ଏଠି ବି ଜଗନ୍ନାଥ ନା ତ ଏଠି ଆମେ ପୁରା ଭଲସେ ରଥ ଟାଣିପାରିବୁ।
ଆଜ୍ଞା ଆଜ୍ଞା।
ତାପରେ ମୋ ଝିଅର ଏଇଟା ଫାଷ୍ଟ ରଥ ଏଥ ତ ଆ ଝିଅକୁ ନେଇକି ରଥ ଟା ଆଣିବା ପାଇଁ ଯିବୁ।
ହଁ ହଁ ନିହାତି।
ଏଠି ବି ସେମତି ଭିଡ ହୁଏ, କାହିଁକିନା ଆମର ଏଠି ଆଖପାଖର ଯେତେ ବି ଲୋକ ଅଛନ୍ତି ଆମର ଏଇଠି ଯୋଉ ଶାଶୁଘର ଗାଁ ଟା ନା। ଗୋଟେ ଗାଁ ହଉଛି ଗୋଟେ ପଞ୍ଚାୟତ ମାନେ ଏତେ ବଡ ଗାଁ ପୁରା ହେଲା। ତ ପାଖ ଆଖରେ ଆଉ ଯେତେ ବି ଅଛନ୍ତି ପଞ୍ଚାୟତ ର ଲୋକ ଆ
ଆଜ୍ଞା।
ଆସୁଛନ୍ତି ରଥ ଟା ଆଣିବା ପାଇଁ, ଆଉ ଏଠି ଆମ ମାନେ ଶାଶୁଘର ସାହିରେ ସବୁ ମନ୍ଦିର ଅଛି।
ହଁ, ଆଉଡେ କଥା ବି ଯୋଉ ଯେମିତି କି ବାଲି ରଥ ଗଡିଥିଲେ ଯୋଉ କିଏ ଦାସ କଣ ଭୁଲି ଯାଇଚି। ଯ ଶରଦା ବାଲିରେ ବାଲିଯାତରେ ସିଏ ବି ତ ସେମିତି ଭଗବାନ ଆସିଥିଲେ ତାଙ୍କ ଯେତେ ଛୋଟଉ ବଡଉ ଯୋଉଠି ହେଲେ ବି ଠାକୁର ବି ଅଛନ୍ତି ମେନ୍ ମନ ପବି ଦରକାରରେ ଆଉ ଦୁଇରେ ଭକ୍ତି ଥିବା ଦରକାର।
ହଁ।
ହଁ, ଆନ ମୋର କାଶ ଏତେ ଜୋରେ ହୋଉଛି ଥଣ୍ଡା ହଁ, ସେ ତା ଖୁଡି ପାଖରେ ଶୋଇଛି ଆଜି। ସେପଟେ ଖେଳୁଥିଲା ତ ତା ଦାଦା ଫୋନ କରିଥିଲେ ତା ଦାଦା ଅଛନ୍ତି ବାହାରେ ଜବ୍ କରିଛନ୍ତି, ତ ସେଠ ସେ କଲ୍ କରିଥିଲେ ଭିଡିଓ କଲ୍ କରିଥିଲେ ତ ସେଥିପାଇଁ ସିଆଡେ କ ଥା ହେଇକା ଶୋଇ ପଡଛି ଯାଇକି ମୋର ୟା ଟିକେ କାମ ରହିଗଲା ସମସ୍ତଙ୍କୁ ଖାଇବା ପିଇଆକୁ ଦବା, ବାସନ ଫାସନ ଧୋଇକି ସବୁ କାମ ସାରିକି ଆସିଲା ବେଳକୁ। ଟିକେ ଲେଟ୍ ହେଇଗଲା।
ଆଜ୍ଞା।
ଆଉ ଆପଣ ସେଆଡେ କଣ ଆପଣଙ୍କ ଗାଁ ରେ କଉ କଉ ମନ୍ଦିର ସବୁ ଅଛି?
ମନ୍ଦିର ଆମର ଜଗନ୍ନାଥ ମନ୍ଦିର, ରଘୁନାଥ, ମାନେ ରାମ ଲକ୍ଷ୍ମଣ ସୀ ତା ମନ୍ଦିର, ଆ ଆଉ ଶିବ ମନ୍ଦିର।
ଆଜ୍ଞା।
ତାପରେ ଆମର ଗ୍ରାମ ଦେବତୀ ମନ୍ଦିର ଆମ ଘର ସାମ୍ନାରେ ଅଛନ୍ତି।
ଆଜ୍ଞା।
ଏମିତି ଆଉ ମୋ ଝିଅ ଉଠିଗଲା।
ଆଚ୍ଛା।
ହାଲୋ। ଉଠିଗଲା ମୋ ଝିଅ ହ ନିଦ ଭାଙ୍ଗିଗଲା ଜଲଦି ଶୋଇପଡିଚି।
ଆଜ୍ଞା।
ଆଉ ତାର ତ ମୋବାଇଲରେ ଆଗ ଆସିବ ବାଇ ଚଢ଼େଇ ନହେଲେ ନଟିଆ କମେଡି।
ଆଜ୍ଞା ଛୋଟ ଛୁଆ ସେଇ ସବୁ ତ ଦେଖିବି ଆଉ।
ହଁ ଆଉ ଗୋଟେ ତା। ଅଁ ମୁଁ ଗାଁକୁୁ ଯାଇଥିଲି ଆମର ପଣା ଯାତ୍ରା ହୁଏ ନା ସେଠ ଠୁ ବୋଉ ଆଣି ଦେଇେଥିଲା ଗୋଟେ ବାଜାଟେ ତାପରେ ତା ବାବା ଆଣିଦେଇଚନ୍ତି। ପୁରୀ ଯାଇଥିଲେ ଗିନି ଆଣିଥିଲେ ସେ ବାପ ଝିଅ ଦି ଜଣ ଯାକ ମିଶି ଗଲେ। ଜଣେ ବାଜା ବଜେଇବ ଜଣେ ଗିନି ବଜେଇବ ତ ଚାଲିବ। ତାଙ୍କର ହରେ କୃଷ୍ଣ ହରେ ରାମ ନଦିଆ ଘର ଭିତରେ ମୁଁ। ବେଡ଼ ଉପରେ ହେଇଯିବ ନଦିଆ ମତେ ଖାଲି କହିବ ତମେ ଗୀତ ଗାଅ ଆମେ ବାଜା ବଜଉଚୁ।
ଆଜ୍ଞା
ଆଉ କୁଆଡେ ବୁଲାବୁଲି କରିଯାଇଚନ୍ତି। ବର୍ଷା ତିନି ଦିନ ହେଲା। ପୁରା ଛାଡୁନି ମାନେ ଦିନ ରାତି ପୁରା ଚାଲିଛି।
ଆଜ୍ଞା
ବାହାରକୁ ତ ବାହାରିବା ପାଇଁ ଇଚ୍ଛା ହଉନି ମାନେ ଏତେ-ମ ଥଣ୍ଡା ତ ଲାଗୁଛି ତାପରେ ଭଲ ଲାଗୁନି ପାଗ ଟା। ଟୋଟାଲି ଖରା ଟିକେ ବି ଦେଖଉନି ନା।
ଆଜ୍ଞା।
ମୁଁ କହିଲି କୁଆଡେ ବୁଲାବୁଲି କରିବାକୁ ଯାଇଛନ୍ତି, ମାନେ ଓଡିଶା ବାହାରେ କି ଓଡିଶା ଭିତରେ।
ବାହାରେ ଯାଇନୁ ଏ ଓଡିଶା ଭିତରେ ପୁରୀ ଯାଇଚି। ଆମ ନିଉ ଇଉ ଇସ୍କନ ଯାଇଛି ଆଉ ରାମ ମନ୍ଦିର ଯାଇଛିୈ। ଧଉଳି ବି ଯାଇଚି ଲିଙ୍ଗରାଜ ବି ଯାଇଚି। ଆଉ
ଆ ହୋ ହୋ।
ଆମ ବଳଦେବଜୀଉ ଯାଇଛନ୍ତି ଆମ କେନ୍ଦ୍ରାପଡାରେ ଏତିକି ଆଉ କୁଆଡେ ଏମିତି ଯାଇନି ସ୍ଥାନ ବି ନାହିଁ। ଆଉ ଆପଣ ପୁରୀ ଯାଇନାହାନ୍ତି।
ମୁଁ ପୁରୀ ତ ମାନେ ଅଗଣିତ କହିଲା ଭଳିଆ ଏତେଥର ଯାଇଛି। ବହୁତ ଥର ମାନେ ପିଲା ବେଳୁ ଏବେ ପର୍ଯ୍ୟନ୍ତ ବି ଆମର ଏଠି ଯେତେ ଯେତେବେଳେ ଟ୍ରେନ୍ ପଡ଼ିଲା ପ୍ରଥମ କି ତ। ପ୍ରଥମେ ଆମେ ହିଁ ଯାଇଥିଲୁ ପୁରୀ ଟ୍ରେନ୍ ରେ ତାପରେ ଟ୍ରେନରେ କେତେଥର। ଆ ମାନେ ଏମିତି କିଛି ବି କଥାବାର୍ତ୍ତା ନଥିବ ରାତିରେ ଏମିତି ବସିବୁ। ଏ ସକାଳୁ ବାହିରିଲେ ପୁରୀ ଯିବା ଏମିତି ଜଷ୍ଟ୍ କଥା ହେଇଯିବୁ ସକାଳୁ ବାହାରିକି। ଯିବ ହାରି ପୁରୀ ନହେଲେ ତିନିଟା ଚାରିଟା ରାତିରୁ ନିଦ ଭାଙ୍ଗିଯିବ।
ମତେ ବି ହେଇଥିଲା ଆଜ୍ଞା।
ହଁ ତିନିଟା ଚାରିଟା ରାତିରେ ନିଦ ଭାଙ୍ଗିବ। କଣ ଇଚ୍ଛା ହୁଅ ଫୋନ ଫାନ୍ କରିଦବୁ ହୁଏ। ଏତେବେଳେ ଯାଏ କଣ ଶୋଇଛ ଜଲଦି ଉଠ ପୁରୀ ଯିବା ଆଜି ଇଚ୍ଛା ହଉଛି ତ ଏମିତି ବାହାରିବୁ ଯିବୁ ହରି। ଟ୍ରେନରେ ତ ଏମିତି ସକାଳୁ ଗଲେ ରାତି ଦଶଟା ଏଗାରଟା। ତ ଆସିକି ଘରେ ତ ଏମିତି ବୁଲାବୁଲି କରିକି ଯାଇକି ଆସୁ।
କୋଣାର୍କ ଯାଇଛନ୍ତି କୋଣାର୍କ।
ହଁ କୋଣାର୍କ ବି ବହୁତ ଥର ଯାଇଛି। ତା ପରେ ଆମର ଉ ଛତିଶଗଡ ଯାଇଥିଲା ଆମର ଚନ୍ଦ୍ର ହସିିନୀ ଅଛନ୍ତି ଠାକୁରାଣୀ। ସେଠିକି ଯାଇଥିଲୁ। କିନ୍ତୁ ଗୋଟେ ଯେ ଦୁର୍ଭାଗ୍ୟ ହେଲା କଣ ତାଙ୍କର ସେଠି ଗୋଟେ ଭୂତ ବଙ୍ଗଳା ଟାଇପ୍ ର ଅଛି। ଛି ଆଁ ସେଠି ହଁ ସେଇ ମାନେ ମନ୍ଦିର ପାଖରେ କିନା ତ ସେଠି ଟିକେଟ ହୁଏ। ଆ ସେଠିକି ମାନେ ତାର ଟାଇମ୍ ଅଛି ଯେ ଟାଇମ୍ ରେ ସେ ଶୋ ଷ୍ଟାର୍ଟ ହୁଏ। କିନ୍ତୁ ସେଇ ଟାଇମ୍ ରେ କଣ ହେଲା ଆମର ବସ୍ ରେ ଯେତିକ ଥିଲେ। ସମସ୍ତେ ଆଗ ଯାଇକି ଠାକୁରାଣୀ କୁ ଦର୍ଶନ କରିକି ଭୋଗ କରିକି ପଳେଇ ଆସିଲୁ ତା ପରେ ଆମେ ଆସିକି ଜଳଖିଆ ଗଲୁ କଲା ଭିତରେ ସେ ସୋ ଷ୍ଟାର୍ଟ ହେଇଗଲା ଆମେ ଟିକେଟ ବି କରି ନ ଥିଲୁ। ଦେଖିବ ବି ପାରିଲୁନି ଏତେ ଦୂରରୁ ଯାଇକି। ଦେଖି ପାରିଲୁନି ସମସ୍ତେ ଦେଖିଲେ ତଥାପି ମୁଁ ଘରେ ନାଇଁ ଭୂତ ପ୍ରେତ ଏତେ ଦୂରରୁ ଆଇଛୁ ତାପରେ ରାତିରେ ପୁଣି ଘରକୁ ଫେରିବୁ। ଭୂତ ଫୁତ ଦେଖିଲେ ବି ମୁଁ ଆଉ ଟୋ
ନା ଭୂତ କଣ ସତରେ ଥାଏ ନା ଏମିତି କିଏ ଫିଲ୍ମ ରେ ସୁଟିଙ୍ଗ ହୁଏ ନା ଏମତି।
ମୁଁ ନିଜେ ବି ଦେଖି ଦେଖିନି ସେଇଟା କଣ ବୋଲି ତ ମୁଁ ଜାଣିନି କିନ୍ତୁ କୁହନ୍ତି ଯେ ବହୁତ ଭୟ ଲାଗେ ଆଉ ବହୁତ ଭଲ ବି ଲାଗେ ସେଟା ଦେଖିବା ପାଇଁ ବହୁତ ଲୋକ ଯାଆନ୍ତି ସେଠିକି ବି ଟିକେଟ ହୁଏ ଅବିକା ତ ସେଇଟା ବିଭିନ୍ନ ମାନେ ଅଧିକାଂଶ ଯାତ୍ରା ଏ ସବୁରେ ସବୁ ପଡିଲାଣି ଯେମିତି ଆମର ପଡେ ଯାତ୍ରା ଯାତ୍ର ବି ପଡିଥିଲା ଏଠି ଲଙ୍କା ପୋଡି ଯାତ୍ରାରେ ବି ପଡିଥିଲା ସେବୁ ମାନେ ଗୋଟେ ରୁମ ଟାଇପ୍ ର କରୁଛନ୍ତି ସେଇ ଭିତରେ ମାନେ ଭୂତ ଫୁତ ସବୁ ଦେଖଉଛନ୍ତି।
ଆଜ୍ଞା ଆଜ୍ଞା ନାଇଁ ସେ ଯୋଉ କହୁଛନ୍ତି ଭୂତ ବଙ୍ଗଳା ନାଁଟା ଅ ଅଛି ମାନେ ଯୋଉ ଟା କି ସ୍ପେ ସାଲ୍ ମାନେ ଥିବ ନା ତା ଯା
ଓ ମାନେ ସେ ଯୋଉ କଙ୍କାଳ ହାଡ ଫାଡ଼ ସବୁ ମୁଁ ବାହାରୁ ଓଳା ହେଇଛି ବିଭିନ୍ନ ପ୍ରକାର ଏ ସବୁ ଲେଖା ହେଇଛି ତାପରେ ଆଉ ଗୋଟେ ମେନ୍ ଜିନିଷ ହଉଛି କଣ ସେଠ ସେଠି ଗୋଟେ ରୁମ ଅଛି ଗୋଟେ କବାଟ ଟେ ଲାଗିଛି ସେଥିରେ। ସେଇ ସେଥିରେ ପଡା ସେଇଟା ବଡ ତାଲା ଟେ ପଡିଛି ଆଉ ସେଇଟା କେହି ଛୁଁନାହାନ୍ତି କି ସେ ଭିତ ଭିତରକୁ କେହି ଯାଉନାହାନ୍ତି ପୁରା ତନ୍ତ୍ର ମନ୍ତ୍ର ସେଇଟା ବନ୍ଦୀ ହେଇଛି। ତ ମତେ ଲାଗିଲା ଯେ ସେଇଟା ହଁ ମତେ ମତେ ଲାଗିଲା ଯେ ସେଇଟା କିଛି ମାନେ ସତ ସତିକା ବୋଧେ କିଛି ଏମିତି କିଛି ଅଛି ଯୋଉଟା କି ସେମାନେ ଦେଖ ଦେଖିବାକୁ ଚାହୁଁଛନ୍ତି କିନ୍ତୁ ମୁଁ ତ ସତ କଥା ମତେ ଏମିତିରେ ବି ଭୟ ଲାଗିଲା ଶୁଣିକି ତ ମୁଁ ଯେ ଗଲିନି ସେଠିକି ଦେଖି ଦେଖିବା ପାଇଁ। ଯାଇଥିଲେ ଅବଶ୍ୟ ଜଣା ପଡିଥାନ୍ତା କିନ୍ତୁ କାହା ଯିବନ କୁ କାହାକୁ ଭୟ ନାହିଁ।
ଆଜ୍ଞା ନାଇଁ ଯିଏ ସାହସ ରଖିଥିବ ସେ ଜାଗା କୁ ଯାଇପାରିବ। ପୁଅ ପିଲାଙ୍କର ସାହସ ଅଧିକ ଥାଏ ସେମାନେ ବି ଯାଇପାରିବେ କିନ୍ତୁ ଝିଅ
ସେଥିରେ ଆମେ ପାଖା ପାଖି ପଇଁତିରିଶ ଚାଳିଶ ଲୋକ ଯାଇଥିଲୁ କିନ୍ତୁ ସେ ସେଥିରୁ ସବୁ ଯାକ ଦଶ ବାର ଜଣ ହିଁ ଦେଖିବାକୁ ଯାଇଥିଲେ କେହି ଯାଇ ନାହାନ୍ତି ସେମିତି
ଯିଏ ସାହାସ ରେ ଦେଖିପାରିବ ଯିବ ଯିବ। ୱାଉ ଆଉ ଯିଏ ଟିକେ ଖଡିକିନା ଚମକିକି ପଡିବ ସେଠି ଯିବା ନ ଯିବାଟା ଠିକ୍।
ଉଁ ବା ପ୍ରଥମରୁ କଣ ଦେଖିଲୁ ନା ସେଠୁ ଗୋଟେ ବଡ ତାଲା ଟେ ପଡିଛି। ତାଲାରେ ହେଠି ମାନେ। ଉଁ ଗୋଟେ ଲାଲ କଲର ଗୋଟେ କପଡା ବନ୍ଧା ହେଇଛି ତା ପରେ ମାନେ ଲୁହା ଶିକୁଳି ବନ୍ଧା ହେଇଛି ତାକୁ ଛନ୍ଦିିକିନା ବିଭିନ୍ନ ପ୍ରକାର ଇଏ ହେଇଛି ହେଲା ତ ସେଇଟାକୁ ଦେଖିକି ଡର ଲାଗିଲା ଆଉ ସେଥି ପାଇଁ ଆଉ ଯିବାକୁ ହିଁ ଇଛାହେଲାନି।
ହଁ ମାନିଆ ସେଟା ତ ଥିବ ସେମିତି କିଛି ନଥିଲେ ବି ତ
ହୁଁ ହୁଁ।
ଆଜ୍ଞା। ନଥିବ ଆଉ ସେ ଏତେ କାହିଁ କଜ୍ୟା ରଖିଛନ୍ତି ସେ ତିରେ ଥିବ କିଛି ରହସ୍ୟ।
ହଁ ତାକୁ ଲୋକମାନଙ୍କୁ ଦେଖିବାକୁ ହେଲେ ଲୋକମାନଙ୍କୁ ଏମିତି ତ ଖାଲି ରେ ବି ଦେଖେଇ ପାରିବେ।
ଆଉ ସେଠି ମ୍ୟାମ କଣ ପଇସା ନଉଛନ୍ତି କି ନା ଏମିତି ପଇସା ନଉନାହାନ୍ତି।
ହଁ ଟିକେଟ୍ ହଉଚି ଅଲଗା।
କେତେ ନଉଛନ୍ତି ଟିକେଟେ୍? ଓହୋ ଆଜ୍ଞା।
ରଖୁଛି।
ଆଜ୍ଞା।